ବାନ୍ଧବୀ ନ ଶୁଭ ସକାଳ ବାନ୍ଧବୀ ନମସ୍କାର।
କଣ କରୁଛନ୍ତି?
ଆଉ କଣ କାମ କରୁଥିଲେ କି ଡିଷ୍ଟର୍ବ କଲି?
ନାଇଁ ନାଇଁ କୁହନ୍ତୁ। ଯେତେ କାମ ଥିଲେ ବି ବାନ୍ଧବୀଙ୍କ ସାଙ୍ଗରେ କଥା ହେଇପାରିବୁନି ନା।
ଆଜ୍ଞା ଆଜ୍ଞା।
ସଖାଳର ନିତ୍ୟ କର୍ମ ସରିଲାଣି? ହଁ ନିଶ୍ଚିତ। ସକାଳୁ ଛୁଆ ତ ହେଇ ଯାଇଥିଲି ଆମ ଘର ପାଖରେ ଝିଅ ଜଣେ ପାଠ ପଢୁଛନ୍ତି। ସେଇଠି ପାଠ ପଢ଼ିଲେ। ତାପରେ ଆସିକି ଗା ଲେ ଗାଧେଇକି ଖାଇଥିଲେ ଭାତ ପଖାଳ ବଢି ଚୁରା ଶାଗ ଭଜା ଏମିତି ସବୁ ଖାଇକି ଏଇ ଗଲେ ସବୁ ବିଦ୍ୟାଳୟକୁ।
ପଖାଳ ବଢି ଚୁରା ତ ବଢିଆ ଆଉ, ଶାଗ ହଜା ତା ସାଙ୍ଗରେ ଟିକେ।
ହଁ।
ଆଉ ମୁଁ ସେ ଗାଧେଇକି ଠାକୁର ପୂଜା କଲି।
ଅହୋ ନାଇଁ ମୁଁ ଆଜି ଟିକେ ଗାଧେଇନି। ହଁ ଗାଧେଇନି ଟିକେ ଘର କାମ ଚାଲିଥିଲା ଆଜି ସଫା ସଫି ଟିକେ ଚାଲିଥିଲା। ସେ ଭାଇ ଟିକେ ଡାକ୍ତରଖାନାରୁ ଆସିଛନ୍ତି ତ, ଆଉ
ଆଜ୍ଞା ଆଜ୍ଞା।
ସେଇଥିପାଇଁ ଟିକେ ଘର ଟିକେ ସଫାସଫି କରୁଛି ଆଜି।
ଆଜି ଟିକେ ଖରା ପାଗ ଦେଇଛି।
ହଁ, ଲୁଗାପଟା ଟିକେ ସଫାସଫି କରିବା। ପିଲାମାନଙ୍କର ସବୁ ପଡିିଚି ଚି
ଯୋଉ ବର୍ଷା ହେଲେ ଯୋଉ ବର୍ ତାହେଲେ ଲୁଗାପଟା ଶୁଖିବା ବା ମାନେ ବୋହୁତ୍ ଇଏ ମାନେ ଗମରା ଗମରା ବାସ୍ନା ହବ।
ହଁ। ନାଇଁ ଏବେ ତ ସବୁ ଏ ଯୋଉ ପକେଇ ଦଉଛନ୍ତି କଣ, ସେଇଟା ସବୁ ପକେଇ ଦଉଛନ୍ତି ଆଉ ସେ ଆଉ ବାସୁ ବାସ୍ନା ତ ପୁରା ମହକୁଛି ଆଉ କଣ ସେ ଇଏ ଅଛି ଆମ ଯୁଗରେ ଥିଲା ଇ ଗନ୍ଧ ମନ୍ଦ ହୋଉଥିଲା। ଆଉ ସେଇ ଖରାକୁ ଅନେଇଥିବା, ସେ ଖରା କେତେବେଳେ ହେବ ଶୁଖେଇବା
ହଁ।
ଏବେ ତ ଆଉ ସେମିତି ନାହିଁ ଆଉ।
ଏ ଯୋଉ କଣ ରୋଷେଇ କରିଥିଲି ସେ ପଖାଳ ଖାଇଲେ ଉଁ ଯୋଉ ପୁଅ ଖାଇକି ଗଲା ଏ ଯୋଉ ବିଦ୍ୟାଳୟ କୁ କଲରା ଭାଜି ଥିନି ଚେନା ଚୁରୁ ଏମିତି ଖାଇକି ଗଲା, କାକୁଡି ଆଉ ଇଏ ଟିକେ ଖାଇକି ଗଲେ ତାଙ୍କ କାମରେ ସେ ପଖାଳା ଭାତ। ମୁଁ ଟିକେ ପଖଳା ଖାଉନି ଥଣ୍ଡା ବୋଲିକି। ମୁଁ ସେଇ ଯୋଉ କାକରା ଥିଲା କାଲିର।
ଆଉ ଆପଣଙ୍କର କାଲି ଆପଣଙ୍କ ଗାଁରେ ତ ଯଜ୍ଞ ହଉଥିଲା ଆଉ ଆପଣ ଯାଇ ଥିଲେ ନା ନାଇଁ?
ନାଇଁ ମୁଁ ଯାଇନଥିଲି। ଏ ବର୍ଷା ବର୍ଷା ହଉଥିଲା ତାପରେ ପୁଅ ଧିଅ ଭଲ ନଥିଲା ଟିକେ ମୁଁ ଆଉ ଯାଇନଥିଲି।
ଆପଣ ସେପଟେ ଆମେ ଯାଇଥିଲୁ ଯେ ଦେ ଥିଲୁ ଆପଣଙ୍କର ସେଠି ବହୁତୁ ମହିଳା ମାନେ ଆସିଥିଲେ। ଜୋଉଁ ପ୍ରସାଦ ବି ସେବନ କରୁଥିଲେ ସେଇଠି ପୂଜାରେ ବି ବସିଥିଲେ। କଳସ ଯାତ୍ରା ବି ଆପଣଙ୍କର ସେଇଠି ନଉଥିଲେ।
ହୁଁ ଆମ ଘରୁ ଯାଇଥିଲେ ବା ବୋଉ ଯାଇଥିଲେ ଆଉ ଘରେ କେହି ନାହାନ୍ତି କୁକୁର ଫୁକୁର ପଶିଯିବ ସେ ପାଇଁ ମୁଁ ଗଲିନି ସିଏ ଯାଇଥିଲେ ଆଉ।
ହଁ ହଁ।
ଆଉ ସିଏ ବି ତାଙ୍କର ସବୁ ଆଡେ ଟିକେ ବାହାରିବାରେ ତାଙ୍କ ମାନେ ଆଗୁଆ ଆଉ ମୁଁ ସେଇଥିପାଇଁ ଟିକେ ଆଗ କୋଉଠି ବାହାରେ ନା ସେ ତାଙ୍କର ଯାଉଛନ୍ତି ଯାଉଛନ୍ତି ଯାଆନ୍ତୁ ଆଉ କଣ।
ଏଇ ଠାକୁର ଉଁ ଭକ୍ତ ଭାରି ବୋଧେ ଆପଣ। ନୋ ସାର୍ ସାର୍ ଧର୍ମ କ୍ କାମ ବୟସ ହେଲାଣି ଧର୍ମ କାମରେ ଟିକିଏ ସେ ଲିପ୍ତ ରହିବେ। ନାତନାତୁଣୀଙ୍କ ସେବା କରିବେ ଆଉ କଣ ତାଙ୍କର ଅଛି।
ଆଉ ମୁଁ କଇନି ସେ ତ କରୁଛନ୍ତି ଆଉ କରନ୍ତୁ ଆଉ କେତେ ଦିନ କରିବେ ତାପରେ ମୁଁ କରିମୀ ଆଉ।
ହଁ।
ଆ ସେତପାଇଁ ଆମ ଘର ଏକୁଟିଆ ତ ରାସ୍ତା କର ଘର କୁକୁର ମୁୁକୁର କବାଟ୍ କବାଟ ଦେଇ ଯାଇ ହବନି ଆଉ ସେଥିପାଇଁ ଗଲିନି ସେତ ଯାଇଥିଲେ ଆଉ।
ଆଉ ଆପଣଙ୍କର ତ ସେଇ ଜୋଉଁ ହଉଥିଲା ସେଠି ସେଠି ଆପଣଙ୍କର କୀର୍ତ୍ତନ ଫିର୍ତ୍ତନ ଆପଣଙ୍କ ଗାଁରେ ନଥିଲା କି ଆପଣଙ୍କର ତ ବହୁତ ପୁରାତନ କୀର୍ତ୍ କୀର୍ତ୍ତନ ଦଳ
ହଁ ହଁ ହଉଥିଲା ଯେତେବେଳେ କଳସ ନେଇକି ଆସଥିଲେ ସେତେବେଳେ କୀର୍ତନ ତାଙ୍କ ପଛ ପଛେ ନେଇକି ଆସିଥିଲେ ବା।
ଆଉ ତା ତାପରେ କୀର୍ତ୍ତନ ଫିର୍ତ୍ତନ ହଉନି।
ଆଉ ରାତିରେ ଆଉ କାଇଁ କଲେନି ଏଇ ବର୍ଷା ପର୍ଷା ପାଇଁ ବୋଧେ ଅଧିକା ଲୋକ ଆସ୍ ଦିଲେ ନେଇ ଯେତେବେଳେ କଳସ ନେଇକି ଆସିଥିଲେ ସେତେବେଳେ କୀର୍ତ୍ତନ ସବୁ ଆସିଥିଲେ ସେଠି ବି କୀର୍ତନ କରୁଥିଲେ।
ଆପଣଙ୍କ ସେଥିର ନି ଡାଲମା ହେଇଥିଲା ଏତେ ଭଲ ତାପରେ ଶାଗ ମୁଗ କରିଥିଲେ।
ଆ ହଁ ଖାଇବା ଭଲ ହେଇଥିଲା।
ଅର୍ଣ୍ଣ ବି କରିଥିଲେ ଆଉ ସବୁ ଆପଣ ସେଇଠି ସବୁ ଘର ପାଖିଆ ଲୋକ ସବୁ ଆସିଥିଲେ ଆପଣ ତାହେଲେ ଆସିନଥିଲେ।
ମୁଁ ଯାଇନଥିଲି।
ଘରେ କାଲି ରୋଷେଇ କରୁଥିଲେ ନା ନାଇଁ।
ହଁ ଅରୁଆ କରିଥିନି ଯେ ସେ କିନ୍ତୁ ମନା କରିଥିଲେ ଆମେ କରିଦେଇଥିଲୁ ମୁଁ କନି ଛୋଟ ପୁଅ ଆସ୍ ଶିବ ବିଦ୍ୟାଳୟ ରୁ ଖାଇଦେବ ଶୀଘ୍ର। ଆଉ ସିଏ ଦେଇ ଦେଲା ବେଳକୁ ପଛରେ ଆଉ ଖାଇଲେ ଯାଇକି ସେଠି। ଆଉ ମୁଁ ବି ଖାଇଦେଇଥିନି ଘରେ ଭାତ ହେଇଥିଲା ଶାଗ ଭଜା ଡାଲିମା। ସିଏ ବି ଦେଇଥିଲେ ବି ଖାଇଦେଇଥିନି ବଢିଆ ଲାଗୁଥିଲା ସେ ଖାଦ୍ୟ।
ହୁଁ, ହଁ। ଆଉ ସେଠି ଟିକେ ଆଉ ଟିକେ ଭଲ ବି ହେଇପାରିଥାନ୍ତା। ଆପଣ ଗାଁରୁ ବୋଧେ କିଏ ସହଯୋଗ କରୁନଥିଲେ କିଛି।
ସହଯୋଗ ସିଏ ତାଙ୍କର ଏକୁଟିଆ କଣ ମାନସିକ ଥିଲା ସେ କରୁଥିଲେ ହେଲେ ବି ଗାଁରେ କରୁଛି ମାନେ ଗାଁ ଲୋକ ସବୁ ସାହାଯ୍ୟ କରିବା କଥା ଇଏ ଦେଖୁନା ଗାଁ ଲୋକ ସବୁ କେମିତି ଆସବୁ ହଁ ସେ ତ କରୁଛି କରିବ ଏମିତି ଆଉ କଣ ଯଦି ପଇସା ପତ୍ର ଅଧିକ ମାନେ ଆଉ ଅଲ୍ ଗା ଅଲଗା ଆସିଥାନ୍ତା ଭଲ ଆକାର ବି ହେଇପାରିଥାନ୍ତା।
ହଁ ହଁ।
ହୁଁ ଆଉ ସିଏ ବି କାହାକୁ କହିନାହିଁ ମା ଲୋକ ବି ଭାବିବା କଥା କାହିଁ ସେ ଏକା କହୁଛି ଆମ ଗାଁରେ ନା ଆମ ଗାଁ ଠାକୁର ନାଉ ସେ କ ଏକା ଠାକୁର କି ତାର।
ହଁ।
ଭାବିନା କଥା। ଆଉ ଗାଁ ଲୋକ କିଛି ସାହାଯ୍ୟ କଲେନି।
ବୋଧେ ଗାଁ ଲୋକ ଟିକେ ସାହାଯ୍ୟ କରିଥିଲେ ଆଉ ଟିକେ ଭଲ ହେଇ ପାରିଥାନ୍ତା। ନିଶ୍ଚିତ ଭାବରେ ଆଉ ଟିକେ ସେଠି ଉଁ ଯୋଉ ଟିକେ ପାଲ ଫାଲ ଟିକେ ମା ମାରିଥାନ୍ତେ ମାରିହେଇକିଥିଲେ ଅ ଟିକେ ଲୋକ ଛିଡ଼ା ହେଇକି ଖିଆ ପିଆ କରିଥାନ୍ତେ କି ବସିକି ଯଦି ଖାଇବା ପାଇଁ ଟିକେ କଣ ପକେଇଥାନ୍ତେ ଆଉ ସେଠି ଖାଇବେ। ଟୁ ମାନେ ବୁଢା ଲୋକ ବି ଛୋଟ ପିଲା ବସିକି ଟିକେ ଖାଇ ପାରିଥାନ୍ତେ। ଯୋଉ ଧରିକି ଖାଇବା ପାଇଁ କରିଥିଲେ ସେଇଥିପାଇଁ ଟିକେ ବୋଧେ କେହି ଲୋକ ବେଶୀ ଯେ ଯାଇନାହାନ୍ତି ଆଉ।
ସେଇଆବା ତାପରେ ସୁବିଧା ନାହିଁ ସେଠି ରାସ୍ତା ଟା ଗାଡି ଫାଡି ଯାଉଛି। ହୁଁ ଆଉ ଗୋଟେ ଟିକେ ଟିକେ ସାହାଯ୍ୟ କରିଦେଇଥାନ୍ତେ ଲୋକ
ହଁ ତାପରେ ହଁ ମୁଁ ଦେଖିଛିିବି ସେ ରାସ୍ତା ଉପରେ ଯେତେବେଳେ ତା ମୋର କଣ ସୂର୍ଯ୍ୟଙ୍କର ପୂଜା ଚାଲିଥିଲା।
ଆଜ୍ଞା।
ଆଉ ସେ ସବୁ ସ୍ତ୍ରୀ ଲୋକମାନେ ରାସ୍ତା ଉପରେ ଟିକେ ବସିଥିଲେ। ତାପରେ ଗାଡି ମଟର ଟିକେ ଯିବା ପାଇଁ ସେପଟେ ଅସୁବିଧା ହଉଥିଲା।
ଆଜ୍ଞା।
ଆଉ ସେଠି ଟିକେ ଜାଗା ବି ସର୍ଟ ଥିଲା।
ହଁ ହଁ ସେଠି ଜାଗା ଟେ ସଟ ତାପରେ ଗଛ ଅଛି ତାପରେ ସେଠି ଯୋଉ ଚଉପାଡି ଟା ହେଇଯାଇଛି ନା ସେଠି ଗୋଟେ ମନ୍ଦିର ବି ଉଁ କରିଦେଇଛନ୍ତି ଏବେ ଜାଗା ସଟ ଆଉ।
ହୁଁ ଉଁ।
ଆଉ ଟିକେ ଲୋକ କରିଦେଇଥିଲେ ଇଆଡୁକୁ ଟିକେ ପକେଇ ଦେଇଥିଲେ ପାଲ ଫାଲ ଅଧିକା ଲୋକ ବି ବସିଥାନ୍ତେ ତାପରେ ରାତି ସାରା ଯଦି ତାଠୁ ଅଧିକା ଲୋକ ବି ଆଇଥାନ୍ତେ ତାପରେ ବର୍ଷାରେ ହୁଁ ଆମ ଗାଁରେ ବି ଲୋକ ଭଲ ନାହାନ୍ତି ମାନେ ଭାରି ଭାରି ହିଂସା।
ହୁଁ।
ଆଉ ଯଦି ସାହାଯ୍ୟ କରିଥାନ୍ତେ ଭଲ ହେଇଥାନ୍ତା। ତଥାପି ଅ ଲୋକ
ଆର ବର୍ଷ ଠାରୁ ତ କହୁଛନ୍ତି କଣ ଶୀତ ଦିନେ କରିବେ ବୋଲି।
ଓହୋ ତାପରେ ସେଇ ପାଖା ଆଖିଆ ଲୋକ ବି ସାହାଯ୍ୟ କରିଛନ୍ତି। ଖାଇବା ପିଇବା ଦବା ନବା ଆଉ ସାହାଯ୍ୟ କରୁଛନ୍ତି।
ହଁ ନିଶ୍ଚିତ ନିଶ୍ଚିତ। ଆଉ ଟିକେ ଗାଁ ଲୋକ ଚାହିଁଥିଲେ କି ସାହି ଲୋକ ଚାହିଁଥିଲେ କିଛି ଟିକେ ସହଯୋଗ କରିଥିଲି ସେ ଆଉ ଟିକିଏ ଭଲ କରିପାରିଥାନ୍ତେ। ତଥାପି ଯେତିକି କରିଛନ୍ତି ତାଙ୍କ ପକ୍ଷରେ ଆଉ ବହୁତ କିଛି କରିଛନ୍ତି
ଆଜ୍ଞା ହଁ ବହୁତ ଭଲ ଆକାର ବଡ ଆକାର ବି ହେଇଥିଲା ଏକ
ହଁ ଦୁଇ ଟାଇମ୍ ବି ଖାଇବା ପାଇଁ ଆନନ୍ଦ ବଜାର ଆୟୋଜନ କରିଥିଲେ ସେ ଗାଧୁଆ ବେଳେ ତ କରିଥିଲେ ଭଲ ରାତିରେ ବି ଭଲ କରି ବହୁତ ଲୋକ ଖାଦ୍ୟ ଖାଇଲେ ତାପରେ ନେଇକି ବି ବହୁତ ଲୋକ ଗଲେ।
ହଁ ହଁ ହଁ ସେଇଟା ଆଗୁଆ ଏଇ ଗାଁ ରେ ଅଛନ୍ତି। ଏଇ ଗାଁ ରେ ଆଗୁଆ ଖାଆନ୍ତୁ ନଖାଆନ୍ତୁ ଆଗେ ଧରିକି ପଳେଇବେ।
ହଁ।
ଆଉ ରାତିରେ ବି ସେଇୟା କରିଥିଲେ ସେଇ ଶାଗ ମୁଗ ଡାଲମା ଭାତ।
ହଁ।
କରିଥିଲେ ସବୁ ଖାଇବା ଭଲ କରିଥିଲେ ଆଉ।
ଶାଗ ମୁଗଟା କଲେ ଭଲ ଲାଗେ ଆଉ କେମିତି କର? ଇଆ ଘରେ ତମେ ଯେ- ଜେତେ ଭଲରେ କର କିନ୍ତୁ ସେମିତି ଲାଗିବନି। ଠାକୁରଙ୍କ ପାଖରେ ଯେମିତି ଜାହିତାହିକି କରିଦିଅ ସେ ତାର ଶୁଆଦ ଟି ଟିକେ ଅଲଗା।
ଏମିତି ଖାଲି ଡାଲେମା ଭାତ କରିଦଲେ ବି ମାନେ ବହୁତ ଭଲ ଲାଗିବ ଖାଇବା ପାଇଁ।
ହଁ।
ଏଇ ଯୋଉ ସୋମବାର ଯୋଉ ବଡ ଓଷା ସୋମବାର ଯୋଉ ଠାକୁରଙ୍କ କତିରେ ଯୋଉ ନୀତି ରନ୍ଧା ହଉଛି ଖାଲି ଡାଲମା କରିଦବ ତାଙ୍କ ତାଙ୍କ ଦେହ ଟିକେ ଡାଲମାରେ ଟିକେ ଘିଅ ପକେଇଦବ ବଢିଆ ନାଗିବ ସେ ଭାତ ଖାଇବା ପାଇଁ।
ହଁ ସେଇଟା ନିଶ୍ଚିତ ସେଇଟା ବହୁତ ଭଲ ଲାଗେ ତାର ବି ବାସ୍ନା ବି ଅଲଗା। ପ୍ରକାର ଠାକୁରଙ୍କ ମହତ୍ଵ ଅଛି କହିଲେ ଆମ ଯାହା ଏବେ ଯେମିତି କରନ୍ତି ସେଇ ଏମିତି କରିବା କିନ୍ତୁ ତାର ଅଲଗା ପ୍ରକାର ସେଦିନ ଥାଏ, ମହିମା ଅଛି ଠାକୁରଙ୍କର।
ଏଇ ଯୋଉ ଜଗନ୍ନାଥ ପାଞ୍ଜିରେ ଇଆଡ ଅଛି ସେ ଯୋଉ ନିତି ରାନ୍ଦିକି ସମ ମାନେ ପତି ସୋମବାର ଦବା। ଆଉ ବିରେଜା ଆଡେ ଅଛି ଖାଲି କଞ୍ଚା କ୍ଷୀର ଆଉ ହଉଛି କଦଳୀ ମିସିରି ଉଁ ପିଢାରେ ବେଲପତ୍ର ଥୋଇକି ଗୁଆ ଥୋଇକି ପୂଜା କରନ୍ତି ପାଞ୍ଚ ପାଳି ଯାକ।
ହୁଁ ନା ଆମ ବାପଘର ଆଡେ ଆମର ଅଛି ଅରୁଆ ଭାତ ଆଉ ଆମର ଡାଲମା, ଶାଗ ଭଜା, କଦଳୀ ଭଜା।
ଆପଣଙ୍କର ବି ଜଗନ୍ନାଥ ପାଞ୍ଜି? ହଁ ଜଗନ୍ନାଥ ପାଞ୍ଜି ଅଛି ଇଆଡେ, ବିରଜା ଆଡେ ଅଲଗା ଅଛି।
ଆଉ ଏମିତି ସବୁ କ କରିକି ତାପରେ ବେଲପତ୍ର ଆଣିକି ଠାକ୍ ଆମର ଠାକୁରଙ୍କ ପାଖରେ ଅ ଠାକୁରଙ୍କ ନାଁରେ ଧବଳେସ୍ୱରଙ୍କ ନାଁରେ ପାଣି ଛଡା ହୁଏ।
ହୁଁ-ହୁଁ କଦଳୀ ପତ୍ର ଯୋଉ ଅଗି ପତର ଥୋଇ ଦିଅନ୍ତି ବେଲପତ୍ର ପାଞ୍ଚଟା ଥୋଇଦିଅନ୍ତି ପାଞ୍ଚଟା କିଏ ତିନିଟା କିଏ ଦିଇଟା
ଶାଶୁଘର ପଟେ ଆମର ଦିଆହୁଏ ଖିେଚୁଡ଼ି କରିକି ଦିଆହୁଏ।
ହଁ।
ସଖାଳୁ ଦିଆହୁଏ ଆମର କିନ୍ତୁ ନାଇଁ ଆମର ଗାଧୁଆ ବଳକୁ ଦିଆ ହଏ।
ଓହୋ।
ଆମର ସବୁ ରୋଷେଇ ସାରା କରିସାରିବେ। କରିସାରିକି ତାପରେ ଭୋଗ ଲଗେଇବେ, ଭୋଗ ଲଗେଇ ସାରିକି ସେଇ ଭୋଗକୁ ସମସ୍ତେ ପାଇବେ।
ହଁ ହଁ ସେ ଭୋଗଟା ବଢିଆ ନାଗେ ଖାଇବା ପାଇଁ।
ହଁ।
ଆଉ ଏଇ ଯୋଉ ମଙ୍ଗଳବାରେ ଆସେ ଯୋଉ କୋଉ ମଙ୍ଗଳବାରେ ଗୋଟେ କରନ୍ତି ଗେଟେଇ ମଙ୍ଗଳବାରେ, ଏଇ ଆସିନ ମାସ। ବୋଧେ ନା କଣ ନା ଭାଦ୍ର ମାସରେ କୋଉ ମାସରେ ପଡେ ଗୋଟେ। ସେ ଯୋଉ ବିରି ସୁଜି ମିଶେଇ ଯୋଉ କରନ୍ତି ଗେଟେଇ। ହଁ-ହଁ।
ଆଉ ହଉ ବାନ୍ଧବି ଆଉ ଆ ଆପଣଙ୍କଙ୍କ ସହ କଥା ହେଲି ବହୁତୁ ଭଲ ଲାଗିଲା, ଆଉ ଏମିତି ଟିକେ କେତେ ସକାଳେ ଫାଙ୍କା ହେଲେ ଆପଣ ଆମକୁ ଟିକେ ମନେ ପକେଇବେ, ଏବେ ରଖ
ହଉ ହଉ ଏଇନା ରୋଷେଇ ଟାଇମ୍ ନା ତମକୁ ମୁଁ କହିଲି ରୋଷେ ସେଇ ବାସ କରୁଥିବେ ଟିକେ ଲଗେଇଦିଏ ବାନ୍ଧବି କଣ କରୁ ଚନ୍ତି ଦେଖିଆ ପଚାରିବା ହଉ-ହଉ ନମସ୍କାର୍। ନମସ୍କାର୍।
ନମସ୍କାରେ।